ଆଜ୍ଞା ନମସ୍କାର।
ନମସ୍କାର ସାର୍। ଆପଣ କଣ କରୁଚନ୍ତି ଏବେ?
ମୁଁ ଏବେ ଜଷ୍ଟ ଘରୁକୁ ଖାଇକି ଆସିଲି। ଆମର ଗୋଟେ ପଡିଆ ଅଛି। ମୁଁ ସେଠି ବସିଚି। ଆପଣ କଣ କରୁଚନ୍ତି ଏବେ?
ମୁଁ ବି ଏଇଠି ବ ମୁଁ ବି ଏମିତି ଏଇଠି ବସିଚି ପଡିଆ ବୋଲି କଣ ମାନେ ଏମିତି ଖାଇସାରିକି ଜଷ୍ଟ ଅ ଶୋଇବା ପୂର୍ବରୁ ଏମିତି ବୁଲାବୁଲି ଟିକେ ନା କଣ ପଡିଆରେ?
ହୁଁ ନାଇଁ ଆମେ ମୁଁ ଟିକେ ଡେରିରେ ଶୁଏତ ଆମେ ଭାଇ ହରିକା ସମସ୍ତେ ଡରିରେ ଶଉ। ତ ଆମେ ନା ଖାଇକି ଆସିିକ ପଡିଆରେ ଟିକେ ବସୁ କଥାବାର୍ତ୍ତା ହଉ। ତାପରେ ଘରକୁ ଯାଇ ଆମେ ଟିକେ ଗେମ୍ ଖେଳିବୁ ଗେମ୍ ଖେଳିକି ଶୋଇବୁ ଆଉ।
ହଁ ହଁ ଆଉ ଖାଇଥିଲେ କଣ?
ହ ହଁ ଏବେ ତ ଆମର ଏଇଥିଲା ରୁଟି ହେଇଥିଲା କୋବି ତରକାରୀ ହେଇଥିଲା। ତାପରେ ଦିନରେ ମାଛ ଭଜା ରଖିଥିଲେ ନା ଘାଣ୍ଟିଆ କରିଥିଲେ। ଆଜ୍ଞା ଏସବୁ ଏମିତି ଆପଣ ଖାଇସାରିଲେଣି ନା?
ନା ମୁଁ ସେଇ ଯାଇଥିଲି ତ ବାହାରକୁ ତ ସେ ମୋମୋ ଖାଇକି ଆସିଥିଲି ଆଉ ଖାଇନି କିଛି। ମମି ରୋଷେଇ କରୁଚି କରି ସାଇଲେ ଖାଇବା ଆଉ ଆଜ୍ଞା।
ନନ୍ ଭେଜ୍ ଖାଇବ?
ଓ ନା ଚିକେନ ଅଛି ତ ସ ଯୋଉ ଖରାବେଳେ ହେଇଥିଲା ରୋଷଇ ସେ ଚିକେନ ଅଛି ଚି କେନ୍ କୁ ପରଟା ହବ ଖାଇବୁ ଆଉ।
ଅ ହ। ଆଉ ଆଉ ଆପଣ ତ ଯୋଉ କହୁଥିଲେ ଆଜିର ଟପିକ ବିଷୟରେ ଗପିବ ଖରାବେଳେ ମତେ କହୁଥିଲେ ବି। ଯୋଉ କହୁଥିଲେ ଆରେଞ୍ଜ ମ୍ୟାରେଜ ଲଭ୍ ମ୍ୟାରେଜ କଥା ଗ ଯୋଉ କହୁଥିଲେ।
ଆଜ୍ଞା।
ତ ଆପଣ ମାନେ ସେମିତି ସେ ଟପିକ ଉପରେ କଣଟା ଜାଣିବାର ଅଛି କିମ୍ବା କଣଟା ଆମେ ଆଲୋଚନା କରିବାର ଅଛି ମତେ କହିବେ।
ଆଜ୍ଞା ତ ମୁଁ କହୁଥିଲି କି ଘରେ ଯେହେତୁ ଘରେ ବି ଆରେଞ୍ଜ ମ୍ୟାରେଜ ବି ଯଉ କରୁଛନ୍ତି ଆଉ ଘରେ କେବଳ କିଛି କିଛି ଦେଖିଥିବେ ଆପଣ ଘରେ ହିଁ କଥାବାର୍ତ୍ତା ହେଇକି ପୁଅ ଦେଖା ହେଇକି ତ କି ଝିଅ ଦେଖା ହେଇକି ତ କରି ଦଉଚନ୍ତି ବାହାଘର। କିନ୍ତୁ ପୁଅ ଝିଅ ସେତିକି କମ୍ଫର୍ଟେବୁଲ୍ ଅଛନ୍ତି କି ନାଇଁ କି ସେ ଏତିକି ଦି ଜଣ ରହିପାରିବେ କି ନାଇଁ ତ ସେଟା ବି ଦେଖିବା ଦରକାର। କିନ୍ତୁ ପ୍ରାୟତ ଜାଗାରେ ସେମତି ହୁଏନି ଆଉ ଆପଣ ଦେଖିଥିବେ ସେତେବେଳେ ଗୋଟେ ଝିଅ ବି ବାହା ହେଇଗଲା ପରେ ତ ଯୌତୁକ ପାଇଁ ବି ତା ଶାଶୁଘର ଲୋକ ବି ତାଙ୍କୁ ମାରି ଦଉଥା ମାରି ବିି ଦଉଚନ୍ତି ଆମ ଘର ପାଖରେ ସେମତି ମୁଁ ଯେତେବେଳେ ଛୋଟ ଥିଲି ଆମ ଘର ପାଖରେ ସେମିତି ଗୋଟେ ଘରଟି ଥିଲା ସେ ସେମିତି ତାଙ୍କ ଘରେ ଝଗଡା ହେଲା ମାନେ ସେଇ ଝିଅ ଟା ବାହା ହେଇକି ଯେହେତୁ ତମେ ଆସ ଆସିଲ ଝିଅଟାକୁ ତ ତା କଥା ବୁଝିବ କି ନାଇଁ। ତା କଥା ବୁଝନ୍ତିନି ସେ ଯାହାବି କହିଲେ ତାକୁ ଗାଳି ହେରିକା କରନ୍ତି ଆଉ ଲାଷ୍ଟ କୁ ପୁରା ଚିଡିକି ସେ ଝିଅଟାକୁ ମାରିକି କୂଅରେ ପକେଇ ଦେଲେ। ତ ଏଇଟା କେତେ କେତେ ବଡ ଅନ୍ୟାୟ କଥା କହିଲେ?
ହଁଁ ଏଟାତ ମାନେ ଆଜିକାଲି ଏ ଦୁନିଆରେ ତ ଏଇ ଅନ୍ୟାୟ ତ ଚାଲୁଚି ସବୁଆଡେ କିନ୍ତୁ ଏବେ ତ ନାରୀ ହତ୍ୟା କମିଲାଣି ମ ଯେମିତି ଲାଗୁଚି ତଥାପି ମୁଁ ଜେ ସେତିକି ଭାବେ ନାରୀମାନେ ଏବେ ବି ମାନେ ସିକ୍ୟୋର ନାହାନ୍ତି।
ଆଜ୍ଞା।
ମାନେ ସେତିକି ମାନେ ସେମାନଙ୍କୁ ନିଜେ ନିରାପଦ ସେମାନେ କେବେ ଫିଲ୍ କରନ୍ତି। ମାନେମ୍ ଦେଖନ୍ତୁ ମ୍ୟାରେଜ ଆରେଞ୍ଜ ମ୍ୟାରେଜ କଥା ଆପଣଙ୍କର ତଥାପି କଣ କୋଉ ମ୍ୟାରେଜ କରିବାରେ ଇଚ୍ଛା ଅଛି?
ଆଜ୍ଞା ଯଦି ବି ଲଭ ମ୍ୟାରେଜ ହବ କି ହଉ ଯଦି ବି ହବ ତ ମୋ ହିସାବ ରେ ଯଦି ପୁଅ ଝିଅ ଦି ଜଣେ ଯାକ ନିଜ ଭିତରେ କମ୍ଫର୍ଟେବଲ ଅଛନ୍ତି ଆଉ ତାଙ୍କ ଘରେ ବି ଯଦି ସପୋର୍ଟିଂ ବି ଅଛନ୍ତି ହଁ ପିଲା ଭଲ ପିଲା ଯେହେତୁ ଅ ଜୀବନ ସାଥୀ ବା ବାଛିବା ଯେହେତୁ ବାହା ହବ ଯ ଲାଇଫ ଟାଇମ ତାଙ୍କ ସହ କଟିବ ତ ସେମିତି ସେଇଭଳି ଠିକ ପିଲାକୁ ବାଛିବା ଦର କାର। ଯେହେତୁ ଆଉ ଆଜ୍ଞା ଦି ଜଣଙ୍କ ଭିତରେ ବି ଅଣ୍ଡରଷ୍ଟାଣ୍ଡିଙ୍ଗ ଠିକ ରହିବା ଦରକାର। ତ ଏଇଟା ରହିଲେ ତ ଦି ଜଣ ବହୁତ ଖୁସିରେ ରହିବା ଆଗକୁ ବି ବହୁତ ଭଲରେ ରହିପାରିବେ। କିନ୍ତୁ ଦେଖିବେ ବହୁତ ଜାଗାରେ ଥାଏ ନା ମାନେ ଟିକେ ଟିକେ କଥାରେ ଝଗଡା ହେଇଯିବେ ଆଉ ସେ ତା କଥା ବୁଝିବନି ଏ ତା କଥା ବୁଝିବନି। ତଥାପି ତାଙ୍କର ବାହାଘର ହେଇଯାଏ। ତ ସେଇ ଯୋଉ ଭଲ ପାଇବା ଆଜ୍ଞା ତ ଭଲ ପାଇକି ବାହା ହେବେ କିନ୍ତୁ ବାହାଘର ପରେ ତାଙ୍କର ପୁଣି ଝଗଡା ହେରିକା ଲାଗେ ପୁଣି ଡିଭୋର୍ସ ହେଇଯାଏ ଏମିତି କିଛି ଜାଗାରେ ବି ହେଇ
ହଁ ମତେ ଯେତିକି ଲାଗୁଚି ଆପଣ ହିଁ ଯଦି କାହାକୁ ଭଲ ପାଉଛନ୍ତି ମତେ ଯେତିକି ଲାଗୁଛି।
ନା ନା ସେମିତି କିଛି ନାହିଁ କିନ୍ତୁ ଏଇଟା ତ ସେଇ।
ନାଇଁ ନାଇଁ ମୁଁ ମୁଁ ଖରାପ ଭାବିବେନି ମୁଁ ଏ କଥା କାଇଁ କହିଲି କହିଲେ। ଯେହେତୁ ଆପଣଙ୍କ ମାନେ ଲଭ ମ୍ୟାରଗେ ବେଶି ବେଶି ଇଣ୍ଟରେଷ୍ଟ ରହୁଛି ନା।
କିନ୍ତୁ ଇଏ ସୋସାଇଟିକୁୁ ନେଇକି କେମିତି କଣ ରହିବା ଦରକାର ଇଏ କରିବା ଦରକାର ତ ସେଇଟା ସେତିକି ବୁଝିବା ଦରକାର ନା। ତ ସେମିତି ସେଇ କଥା। ଆଉ ଆଉ ଆମ ଏପଟେ ଆରେଞ୍ଜ ମ୍ୟାରେଜ ଯଦି ଗୋଟେ ଝିଅ ଯାଉଛି ବାହାହେଇକି ତା ଶାଶୁ ଘରକୁ ତ ସିଏ ତ ଶାଶୁଘର ନୀତି ନିିୟମ ଅନୁସାରେ ଚଳିବା ଦରକାର ଆଉ ଯଦି ବି ସେ ଏତିକି ଚଳିବା ଦରକାର ଯଦି ବିି ବୋଉଟା ଜାଣି ପାରୁନି ଝିଅଟା ଜାଣି ପାରୁନି ତାକୁ ସେତିକି ବତେଇବା ଦରକାର ତାପରେ ପୁରା ଠିକ ରେ ଚାଲିବ ଆପଣ ଜାଣିଛନ୍ତି ନା ଯଦି ଗୋଟେ ବୋହୂ କି ଗୋଟେ ଝିଅ ଚାହିଁଲେ ନିଜ ପରିବାର କ ସଠିକ ଭାବରେ ରଖି ପାରିବ। ଆଉ ଯଦି ସିଏ ବି ଚାହିଁବ ଘର ବି ଭାଙ୍ଗି ପାରିବ।
ହଁ। ଦେଖନ୍ତୁ ଆରେଞ୍ଜ ମ୍ୟାରେଜ ଉପରେ ଯଦି ଆପଣ କହୁଛନ୍ତି। ମୁଁ ଆଜିକାର ଗୋଟେ ଆଜି ଆଜି ପର୍ଟିକୁଲାର ଆଜି ଦିନରେ ଗୋଟେ ଘଟଣା ଘଟିଛି ଆମ ଗାଁରେ ମୁଁ କହୁଛି ଆପ ତ ଆମର ଏଠି ଗୋଟେ ଘର ଅଛି ତାଙ୍କର ମାନେ ସେ ବାପା ଆଉ ଦି ପୁଅ ଅଛନ୍ତି ତାର।
ହଁ।
ବଡ ପୁଅର ବାହାଘର ଆଗରୁ ହେଇଯାଇଥିଲା। ତ ଗାଁ ରେ କିଛି ଗଣ୍ଡଗୋଳ ଲାଗି ସେ ତିନି ଜଣଙ୍କ ନାଁରେ କେସ୍ ଥିଲା।
ଆଜ୍ଞା।
ତ ସିଏ ଚାହିଁଲେ କି ସେମାନେ ସେ ଦିଜଣ ତ ଜେଲ ପଳେଇଲେ ଚଳିବ। କିନ୍ତୁ ତା ସାନ ପୁଅକୁ ତାଙ୍କର ଇଚ୍ଛା ନଥିଲା କି ଜେଲ ରେ ପୁରଇବାକୁ।
ହଁ।
ହଁ ଯେହେତୁ ବାପା ଆଉ ବଡ ଭାଇ ଯେହେତୁ ତାଙ୍କଠାରୁ ବଡ ତ ସେମାନେ କେବେ ବି ଚାହିଁବେ କି ମାନେ ମୋ ସାନ ମୋ ପୁଅ କେବେ ଜେଲ ରେ ଯାଉ କି ମୋ ଭାଇ ଜେଲ ରେ ଯାଉ। ବୁଝାରନା କେହି ଜାଇଁବେ ନା ତ ସେମାନେ ଚିନ୍ତା କଲେ କି ଆମେ ଯଦି କୁ ବାହାଘର କରିଦେବା। ତ ନୂଆ ବାହାଘର ଯେହେତୁ ଏନା ସି ମାନେ ତାକୁ ନେବେନି ପୋଲିସ ମାନେ।
ଆଜ୍ଞା।
ତ ତାର ବାହାଘର ହେଲା ଏଇ କଥା ଟା ତାଙ୍କ ମୁଣ୍ଡକୁ ପର ଦିନ ହିଁ ଜୁଟିଲା। ତ ପହରଦିନ ଜୁ ଥିଲେ ତ ସେମାନେ ସାଙ୍ଗେ ସାଙ୍ଗେ ଝିଅ ଦେଖା ଆରମ୍ଭ କଲେ, ତ ଜଣ ଘରେ ତାଙ୍କର ଫାଇନାଲ ହେଲା ତ ସେ ଝିଅ ଟା ହଉଛି ଉଁ ସି ତା ବୟସ ହଉଛି ଉଣେଇଶି ବର୍ଷ
ହଁ।
ଉ ଉଣେଇଶି ନୁଅ ସରି କୋଡିଏ ବର୍ଷ ସେ ଝିଅକୁ। ବୁଛ ନା କୋଡିଏ ବର୍ଷ ପୁଅକୁ ଆସି ହେଲାଣି ପଇଁତିରିଶ ବର୍ଷ ବୁଝିଲେ ନା ତ ତାଙ୍କର ପର ଦିନ ଝିଅ ଦେଖାହଲା ଆଜି ବାହାଘର ହେଲା ମାନେ
ତ ଝିଅ ଘର ବି ରାଜି ଝିଅ ଘର ବି ରାଜି ହେଇଗଲେ ବାହାଘର କରିବା ପାଇଁ।
ହଁ। ଦେଖନ୍ତୁ ଏଠି ଗୋଟେ ଝିଅକୁ ମାନେ କେତେ ମାନେ ଇଏ କରାହେଲା ଆପଣ ଭାବିପାରୁଥିବେ। ମାନେ ଦେଖନ୍ତୁ କୋଡିଏ ବର୍ଷ ବୟସ ମାନେ। ଦେ ଦେଖନ୍ତୁ ଆପଣଙ୍କ ବୟସ ମୋ ବୟସ ତ ସେମ୍ ନା।
ଆଜ୍ଞାଁ।
ହୁଁ ଭାତୁୟ ଦେଖନ୍ତୁ ସିଏ ତ ଆମର ବ୍ୟାଚ୍ ର ହିଁ ହବ ବୋଧେ। ତ ସେ ଝିଅର ବି ମାନେ ଆହୁରି ପଢିବାର ଇଚ୍ଛା ଥିବ। ତେଣୁ ଅଲଗା ରୋଜଗାର କରିବାର ଇଚ୍ଛା ଥିବ। କିନ୍ତୁ ତା ଇଚ୍ଛା କୁ ସିଏ ମାନେ ମାନେ ଭାଙ୍ଗି ବାପା ମାଙ୍କ କଥା। ରାଜି ହେଇ ବାହା ହେବାକୁ କହିଲା ତାକୁ ତ ଏଇଟା ତା ପ୍ରତି ବହୁତୁ ଅନ୍ୟାୟ ହେଲା।
ଆଜ୍ଞା ଫ୍ୟାମିଲି ପ୍ରେସର ବି ଫ୍ୟାମିଲି ପ୍ରେସରରେ ବି କିଛି କିଛି। ବାହା ହେଇ ଯାନ୍ତି କି ହଁ କିଛି ଅ ଫ୍ୟାମିଲି କି ଯେମିତି କି। ପରିବାର ଉପରେ ବୋଝ ନ ହେଇକି ରହିବୁ ତ ସେଥିପାଇଁ ସେମିତି ବାହା ହେଇଯାଆନ୍ତି। ତଥାପି ଯଦି ବି ବାହା ହଉଛନ୍ତି। ଫ୍ୟାମିଲି ପ୍ରେସର ଯୋଗୁ କିନ୍ତୁ ଯଦି ସେତିକି ଶାଶୁଘରେ ଯଦି ସେମାନେ ଫାସେଲିଟି ପାଆନ୍ତି କି ଆ ଶାଶୁ ଘରକୁ ବି ଯାଇ ପଢିକି ଆଗକୁ ଜବ୍ ବି କରିବା ପାରନ୍ତେ ଝିଅ ମାନଙ୍କ ପାଇଁ କେତେ କେତେ ଭଲ କଥା ହୁଅନ୍ତା ସେମାନେ ଯେମିତି ବାପ ଘରେ ରହିକି ପାଠ ପଢ଼ିକି ଜବ୍ କରିଥାନ୍ତେ। ତ ସେମିତି ଶାଶୁ ଘରେ ବି ଯାଇକି କରିପାରିବେ। ତ ଏଇଟା ବି ଯଦି ଗୋଟେ ସୁଯୋଗ ମିଳନ୍ତା ଆଜ୍ଞା।
ଦେଖନ୍ତୁ ଆମ ଘରେ ଗୋଟେ ମାନେ ଘଟିଛି ଯୋଉଟା ମୁଁ ଆପଣଙ୍କୁ କହୁଛି। ହୁଁ, ହୁଁ ମାନେ ମୋର ବଡ ଭାଇ ଜଣ ହେବେ ସେ ଲଭ ମ୍ୟାରେଜେ କଲେ ତ ମାନେ ଲଭ ମ୍ୟାରେଜେ କଲେ କଣ ମାନେ ପୁଅ ଯିଏ ଦି ଜଣ ଯାଙ୍କର ବି ଇଚ୍ଛା ଥିଲା ମାନେ ବାହା ହେଇଯିବାକୁ।
ଆଜ୍ଞା।
ତ ଝିଅ ଚାହୁଁଥିଲା କି ସେ ପଢିବ ଆଗକୁ ଆହୁରି ଗମେଣ୍ଟେ ଚାକିରି କରିବା ଆଉ।
ହଁ।
ଆନ୍ତ ତାଙ୍କ ଘରେ ମାନେ ଝିଅ ଘର ବି ରାଜି ଥିଲେ ବାହା ହେବା ପାଇଁ ତ ଝିଅ ଘର କହିଲେ ନାଇଁ। ତୁ ରୋଜଗାର କରିବା କିଛି ଦକାର ନାହିଁ ତୁ ବାହା ହେଇଯା ତ ସି ସେଠୁ ବାହା ହେଇଗଲା ଯେତେବେଳେ ସିଏ ଆମ ଘରକୁ ଆସିଲା ବୁଝୁଛ ନା ତ ଆମ ଘର ଲୋକ ତ କହିଲେ କି ମାନେ ଦେଖନ୍ତୁ ଆମର ଟିକେ ବଡ ଫ୍ୟାମିଲି ତ ଆମର ତ ସବୁ ରୋଷେଇ ବାସ କରିବାକୁ ସମସ୍ତେ ଅଛନ୍ତି ବୁଝଛ ନା
ହଉ।
ତାଙ୍କୁ କୁହା ହେଲା କି ତତେ ତୋର ଘର କାମ କରିବାର କିଛି ଦରକାର ନାହିଁ ତୁ ବାସ ତୁ ଯୋଉଟା ଚାହୁଁଥିଲୁ କି ତୁ ମାନେ କିଛି ଜବ୍ କରିବୁ ମଁ ତ ପଢ଼ାପଢ଼ି କମ୍ପ୍ଲିଲିଟି କରିବୁ ତୁ କର
ହଉ।
ବୁଝୁ ଛନ୍ତି ନା ମାନେ ଏମିତିଆ ଫ୍ୟାମିଲି ହିଁ ଦକାର।
ସା ଆଜ୍ଞା ସେଇ କଥା ତ।
ହେଁ। କାରଣଦେଖନ୍ତୁ ଯେଦି ମାନେ ଝିଅ ଘର ଲୋକ ମନା କରିଦେଇଥିଲେ ଯେ ଝିଅକୁ ତୁ ଚାକିରି କରିବା ଦକାର ନାହିଁ। କିନ୍ତୁ ସିଏ ଆମ ଘରକୁ ଆସେ ଆସିଲା ପରେ ଆମେ ଆମ ଘର ଲୋକ ତାକୁ ହି କହିଲେ ଯେ ତୁ କର ବୋଲି।
ଆଜ୍ଞା ତ ଏହା ଫଳରେ ବି। ଝିଅ ଟା ବହୁତୁ ଖୁସି ବି ହେଇଥାଏ ତ ସେ କହିବ ଯାହା ହଉ। ଯୋଉଟା ବାପ ଘରେ ରହିକି ଯୋଉ ଡ୍ରିମି ଟା କମ୍ପ୍ଲିଟି କରି ପାରିଲାନି ସେ ତା ଶାଶୁ ଘରକୁ ଆସିିକି କରିବ। ଆଉ ଏମିତିରେ ବି ଯଦି ବି ଗୋଟେ ଝିଅ ଜବ ବାହା ହେଇ ସାରିକି ବି ଜବ୍ କରୁଛି ତ ସିଏ ହିଁ ତାରି ପଇସାରେ ହିଁ ଘ ଘର ଚଳେଇବ ଘରର ଖର୍ଚ୍ଚ ସିଏ ବି ମେଣ୍ଟେଇବ ତ ଏଇଟା। ତ ଶାଶୁଘର ଲୋକଙ୍କ ପାଇଁ ହିଁ ପୁରା ମାନେ ଭଲ ହେଇଥାଏ।
ଭଲ ହେଇଥାଏ କିନ୍ତୁ ମାନେ ବହୁତୁ ଲୋକ ଚାହାନ୍ତି ମାନେ ଆମ ଘରର ବୋହୁଁ ବାହାରେ। କାମ ନ କରୁ। ବୁଝୁଛନ୍ତି ନା ମାନେ କାହାର ବି ସମସ୍ତଙ୍କର ମାଇଣ୍ଡ ସେଟ୍ ସମାନ ନଥାଏ।
ଆଜ୍ଞା ଆଜ୍ଞା।
ହଁ ସେଥିନାଗି କିି ମାନେ ଯାହାକୁ ବି ବାହାହେଲେ ଲୋକ କଣ ଦେଖନ୍ତି ନା ପୁଅ ଟା ଅଧିକା ରୋଜଗାର କରୁଛି ତାର ସାଙ୍ଗରେ ବାହାଘର କରିଦେବା।
ଆଜ୍ଞା।
ମୋ କହିବା କଥା ପିଲା ହଁ ଯୋଉ ପିଲାକୁ ଆମେ ବାହା ହଉଛେ ତମ ଝିଅ। ତ ତମେ ତାକୁ ଷ୍ଟଡି କର ଦେଖ ସିଏ ମାନେ କେମିତିଆ ପୁଅ କ କରେ ବୁଝିପାରୁଛ ନାଁ।
ଆଜ୍ଞା। ତ ପଇସା ଇଏ କୁ ବି ସେଇ ଅ ଅଧିକ ଇନକମ୍ କୁ ବି ଦେଖିକି ବାହାଘର କରିଦେଇଥାନ୍ତି କିନ୍ତୁ ଝିଅଟା ଯଦି ସେତିକି ଯଦି ବି ଝିଅଟା ବାହା ହେଉଛି ତ ଯାଇକି ସେ ସେତିକି ଖୁସି ଖୁସିରେ ରହୁଛି କି ନାଇଁ ଶାଶୁଘରେ ସେଟା ବି ଦେଖିବା ଦରକାର। ଯଦି ବି ଝିଅଟା କୁ ଯାଇକି ଶାଶୁଘରେ ରହୁଛି ତ ଠିକି ଅଛି। ଆଉ ଯଦି ବି କି ଯଉ ମାନେ ପଇସାକୁ ଦେଖିକି ବାହାଘର କରେଇ ଦେଇ ଥାନ୍ତି ତ ସେ ପଇସାରୁ କଣ ମିଳିବ ଯଦି ଝିଅଟା ଖୁସିରେ ରହିପାରୁନଥିବ କି ଶାନ୍ତିରେ ରହିପାରୁନଥିବ ତ ପଇସାରୁ କଣ ମିଳିବ।
ହଁ। ହଁ ସେଟା ବି ଆପଣ ଯଉଁଟା କହିଲେ ଠିକ୍ କଥା। ବିନା କାନା ପଇସାରେ ସବୁ ଖୁସି କିଣି ହବନି।
ଆଜ୍ଞା।
ହଁ।
ଆପଣ ବି ଦେଖୁଥିବେ ଆ ଆଜ୍ଞା ଯୋଉ ଅ ଆମର ଯ ଯେତେବେଳେ ବି ଟିଭିରେ ସିନେମା ହେରିକା ବି ଦେଉଛି ଯେତେବେଳେ ଫ୍ୟାମିଲିକୁ ନେଇକି ଦଉଛି ତ ସେଥିରେ ବି ବହୁତୁ ଗୁଡେ ଏକ୍ସାଜାମ୍ ବି ଦଉଛନ୍ତି କି ଏମିତି ଝିଅ ଶାଶୁଘରକୁ ଯାଉଛି ଏଇଆ ଏଇଆ ତା ସହ ଘଟୁ ଘଟୁଛି। କି ଯିଏ ଯୋଉ ହିସାବ ଘ ରେ ଇଏ ବାହାହଉଛନ୍ତି ତ ତାଙ୍କର ବି ଦେଖଉଛି। ତ ବହୁତୁ ଗୁଡିଏ ଏକ୍ସାମ୍ପୁଲୁ ଦଉଛନ୍ତି ପୁରା ସମାଜକୁ ବି ସିନେମା ବି ଗୋଟେ ଜିନିଷ ଯେଉଁଟାକି ଯାହା ଫ୍ୟାମିଲିର ଘଟୁଛି ଆଉ କଣ ହଉଛି ତ ତାକୁ ବି ନେଇକି ସିନେମା କରିକି ପୁରା ସମାଜକୁ ଏଇଟା ଗୋଟେ ଏକ୍ଜାମପୁଲୁ ଦଉଛି।
ହଁ ସେ ସେଟା ତ ଭଲ କଥା। କିନ୍ତୁ ଦେଲା ବେଳକୁ ଲୋକମ୍ ଲୋକ ଲୋକମାନୋ କିନ୍ତୁ ତା ଦେହରୁ କିଛି ମାନେ ନୀତି ଶିକ୍ଷା ଆଣନ୍ତିନି। ବୁଝେନାସ ମାନେ ସେ ସିରିଏଲ ଟାକୁ ସେମାନେ ଦେଖିଲେ ଉପଭୋଗ କଲେ ସଇଲା।
ଆଜ୍ଞା।
ହଁ।
ତାପରେ ମାନେ ଦେଖନ୍ତୁ ମୁଁ ଜାଣିବା ଦରକାର ଆମେ ଦେଖିବାନି ଯେ ପୁଅ କଣ କରୁଚି କେତେ ଟଙ୍କା ଇନକମ୍ କରୁଚି ସେଟା ତ ମାନେ ସେଟା ଦରକାର କିନ୍ତୁ ମାନେ ମୁଁ ଜାଣିବାରେ, ହଁ ସେଟା ତ ଦର କାର କିନ୍ତୁ ଆମେ ଏଟା ଜାଣିବା ଦରକାର ଯେ ପୁଅ କେମିତିଆ ପିଲା ତାଙ୍କ ଘରର ଫ୍ୟାମିଲି ସବୁ କେମିତିଆ ଲୋ କ ଭଲ କି ଖରାପ, ଆମେ ସବୁ ଜିନିଷ ଦେଖିକି ଆମେ ବାହାହବା
ଆଜ୍ଞା। ଯେହେତୁ ଗୋଟେ ଝିଅକୁ ଅନ୍ୟ ଘରକୁ ଦିଆହଉଚି ତ ସବୁ ବି ସବୁ କଥା ଜାଣିକି ସବୁ ବିଷୟରେ ଜାଣିକି ତ ଦବା ଦରକାର। ନହେଲେ ଆଗକୁ ଯେମତି ଆ ଝିଅଟା ହଇରାଣ ହଇରାଣରେ ନ ପଡୁ, ତ ସେ କଥା ଆଗୁଆ ହିଁ ସବୁ ବୁଝିକି ଦବା ହିଁଟା ହିଁ ଠିକ୍ ହବ। ଆଉ ଯଦି ଦେଖିବେ ଆଉ ଏମତି ଗୁରେ ବାହାଘର କରିଦଉଛନ୍ତି କିନ୍ତୁ ପରେ ଜାଣିଲା ବେଳକୁ ପୁଅ ମଦ୍ୟପାନ କରୁଚି ସବୁବେଳେ ଘରେ ଗଣ୍ଡଗୋଳ କରୁଚି। ତ ଏ ତା ପଛରେ ଜାଣିକି ତ ଝିଅକୁ ବହୁତ ପଶ୍ଚାତାପ ହବ କି ନାଇଁ, ରିଗ୍ରେଟ୍ ଫିଲ୍ ହବ। ତ ୟା ଅପେକ୍ଷା ଆଗ ସେଇ ପୁଅ ବିଷ ବିଷୟରେ ହଉ ଝିଅ ବିଷୟରେ ହଉ ଦୁଇ ଜଣଙ୍କ ବିଷୟରେ ସମସ୍ତେ ଜାଣିବେ ଆଉ ସମସ୍ତେ କମ୍ଫଟେବୁଲ୍ ଥିବେ ଠିକ୍ ଥିବେ ହଁ ବାହାଘର କରିବା ତ ଏଟା ହିଁ ଠିକ୍।
ହୁଁ। ନା ଆପଣଙ୍କ କଥା ବିି